କଇଚି? ଏ ବଇଚି ଆଉ।
ଓହୋ। କୋଉଠି? ହଁ ଖାଇସାଇଲିଣି। ଖାଇକି ଆସିକି ଏଇ ବାଇପାସ୍ ଆଡେ ବଇଛି ଆଉ।
ଆଉ ମୁଁ ତ ସେଇ ଯାଇଚି ଏପଟ ଆଡେ ବଇଚି ଆଉ। ଏ ଗାଁ ଯୋଉ ଅଛି ଆମ୍ବ ତ ଆମ୍ବ ଆଡେ ଆମ୍ବ ଗଛ ଆଡେ।
ଓ ହୋ। ଆଉ ତୋ ଚାକିରି କଥା କଣ ହେଲା‌?
ହେ ନା ମୁଁ କା କହିିଏ କା ଭଲ ନୁହେଁ କ ମାଲିକଟା।
ଭଲନୁ।
ନା ଦେହ ଖରାପରେ ଛାଡିଲାନି ତାପଛରେ ପୁଣି ଆଉ ଗେଟେ ଛୁଆ ଟେ ମୋ ସାଙ୍ଗେରେ ଯାଇଥିଲା ତାକୁ ବି ଛାଡ଼ିଦେଲା। କଲା ତୁ ବି ପଳା ଏଆ ଆଉ‌‌। ଆଉ ଦେଖୁଚୁ ପ୍ଲାଣ୍ଟ ଫ୍ଲାଣ୍ଟ ଯିଏ ଦେଇଚି ତ କାଗଜ ପତ ଯିବା ପାଇଁ ଆଉ।
ଯିବୁ ଆଉ ମୁ ଦେଖିଆ ଦେଖୁଚି ଆଉ।
ଦେଖିଆ ଯିବା ଆଉ‌।
ହୁଁ।
ଆଉ ତ ଗାଡି ଦେଖୁଚି ଭାଉଚି ଗୋଟେ ଗାଡି ଉଠେଇବି ବୋଲି ସ ସେସେଣ୍ଡ ହ୍ୟାଣ୍ଡ ଗାଡି କୋଉଠି ମିଳିଲେ ସିନା ଉଠେଇବି ଗୋଟେ।
ଗାଡି ଉଠେଇବୁ?
ହଁ। ଆଉ ପ୍ଲାଣ୍ଟ କେମିତି ଯିବି‌? ଆ ତୁ କୋଉଠି ବୁଝୁନୁ ଗାଡି ଗୋଟେ। ହୁଁ।
ଓ ହଉ ବୁଝିଆ ଉ। ଆଉ କଣ ଖବର?
ନାଇଁ ତୋ ଦେହ ଭଲ ଅଛି?
ହୁଁ। ତୋ ଦେହ‌?
ମୋ ଦେହ ଭଲ ଅଛି।
ଉଁ ହୁଁ। ଆଉ କଣ କହୁଛୁ କୁହ।
ଆଉ କିଛି ନାହିଁ।
ଆ କଣ ତୋ ଝଗଡା ଫଗଡା ହେଇଥିଲା ହାଡ଼େ? ଏଇ ଯୋଉଠି ରହିଚି
ହଁ ହଟା ହୋଉଚି ଇଏ ହଉଥିଲା।
ହଁ କଣ କହୁଥିଲା?
ଏ କହୁଥିଲା ମୁଁ ଗୋଟେ ତା କମ୍ପା ଯୋଉ ଘର ଚାବିଟା ମୁଁ କହିଲି ମତେ ଦେଇଥା ମୁଁ ଆଗେ ପଳଉଚି। ତାପରେ ସିଏ ତାର ଆଗେ ପଳେଇଲା ଆ ମତେ ମୁଁ କହିଲି ମତେ ଆଗେ ପଳେଇଲୁ ମତେ ଆସିକି ଆଉଥରେ ମାଗିକି ନେବା କଥା ନା ନାଇ? ସେଥିପାଇଁ ତ ଘର ପାଖରେ ଆସିକି ଦୋଇ ଶୋଧିଲା ଏଇକଲା ତାହାକଲା ମୁ କାହିଲି ଘରେ ସମସ୍ତେ ଅ ଛନ୍ତି ହେଟୁ କହିଲ ଦେଖି ପାରୁନୁନା ଦେଖିଲେ ମୋର! ! ! ! ! ! ! ! ! ! ହେଇଗଲା। ସେ ଏନା କେହି ବାଢ଼େଇବେ ଆଉ ତୁ କିଛି କ କହିବୁନୁ ଆଉ।
ଅଁ ହଁ।
ଏଇ କଥା ଆଉ ହୁଁ। ଦି ତିନି ଥର ଝଗଡା ଲାଗିଲୁଣୁ ନା।
ହା ତୁ ଗୁଣ୍ଡା ହେଇଗଲୁଣୁ।
ଗୁଣ୍ଡା ହେଇନି
ଏନା ସୁଲତାନ୍ ଫୁଲତାନ୍ ହବାକୁ କହୁଥିଲୁ। ସୁଲତାନ୍ ଫୁଲତାନ୍ ହବାକୁ କହୁଥିଲୁ ତୁ ଗୁଣ୍ଡା ହେଇଗଲୁ।
ସୁଲତାନ୍ ନୁ ମୁଁ ଛାତ୍ରୀ ହଁ।
ଉଁ ହୁଁ କେଁତିଆ ଛତ୍ରୀ ହବୁ?
ଛାତ୍ରୀ ପୁଅ ମାକ୍ସ ହେବି ଆଉ କଣ? ଛତ୍ରୀ ପୁଅ ମାସ୍କ ହେବି ଆଉ।
ଛତ୍ରୀ ପୁଅ ମାକ୍ସ। ଏତେ କଥା ଅଛି ତାହେଲେ?
ଆଉ ସେଇଟା ପା ଚାଲିଛି ଏନାକେ ଏ ଯିବି ଟେ ସେଇଟା କରିନି ଏଇଟା ବି ଭାବୁଛି କରିଛପି ଟା କରିବି ନା ଯାହାହେଲେ।
ଓହୋ।
ରାସ୍ତା ଚାଲିନି ଆଉ କରିବା ଆଉ।
ହୁଁ ଓହୋ। ଆଉ ତାହେଲେ?
ଆଉ କିଛି ନାହିଁ।
ହୁଁ।
ହେ ଖରା ବେଳେ ଭୋଜି ଖାଇଥିଲି। ଆଉ ସକାଳେ ତ ଭାତ ଖାଇଥିଲି, ଖରାବେଳେ ଭୋଜି ଖାଇଥିଲି। ଚାରିଟା ବେଳକୁ ତ ଆଉଥିଲି ଯୋଉ ପବନା ଯେ ନୁହ ସେ ଡାକିଦେଲା ଆଜି ତାଙ୍କ ଘରେ ଖେଚେଡ଼ି ଖାଇକି ଯିବୁ ବୋଲି। ଏତିକି ଆଉ ତା ପରେ ଆଇଲି ଆଡେ ଆଉଥିଲି ମୋ ସାଙ୍ଗ ଟେ ଡାକିଲା ଆ ଯିବା ଆଉ।
ଓହୋ। ଆ ସିଆଡେ ଭଲ?
ହଁ ସେଆ ଆମ ଆଡେ ଭଲ।
ହୁଁ ହୁଁ।
ଭଲ ରଜ ବି ଭଲ ହଉଥିଲା।
ଅହ ଆଉ ବିଲ ପିଲ ଚାଷ କଣ ହେଲାଣି ପାଣି ନାହିଁ?
ବିଲରେ ପାଣି ନାହିଯେ ତା ମାଟି ରା ଟାଣ ହେଇଯାଇଛି ଶୁଖି ଯାଇଛି ମାଟି ରା ତ କମୁଡ଼ା ହେଇଯାଇଛି ଏନ୍ତି ଚଣ୍ଡୀ ଖୋଳ ହେଇଯାଇଛି, ଗାଁ ତଳ ବିଲ ସେଟା ହେଇଯାଇଛି।
ଓହୋ ସବୁ ଉରା ତାହେଲେ ହେଇସାଇଲାଣି?
ହଁ ଆଜି ମୋ ଭାଇର ମୋର ନେଇଥିଲୁ ଖ ତ ପକେଇ ଆଇଲୁ ତଣ୍ଡି ସ୍ୱର ବିଲରେ।
ଓ ହୋ।
ଆଉ ଏପଟେ ମାଟି ମରମ୍ ରା ବହିଁଥିଲୁ ଯେ ଲାଟିନ୍ କରେ ଗୁରେ ପକେଇଲୁ।
ହଁ ଆଉ କଣ କଣ ଚାଷ ହୋଉଛି?
ତାଷ କଣ ଆମର ସେଇ ଯଦି ଇ ଧାନ ଚାଷ ହେଲା ଆଉ। ସେଠି ତ ଆଉ ପନିପରିବା ଚାଷ ହଉଛି ସେଠି ଆଉ।
ପନିପରିବା।
ହୁଁ ଫସଲବାଦୀ ସବୁ ହଉଛି ନା ନାଇଁ?
ଫସଲ ପତରେ ହଁ ଲାଗେଇଥୁ, କଣ କଣ ଫସଲ ଲାଗୁଛି?
ଏଇ ଯାହା ଗୋଟେ ଲଗଉଛୁ ଶାଗ ଫାଗ ଲଗେଇଲୁ ଶାଗ ମଞ୍ଜି ହେକି ଭେଣ୍ଡି ମଞ୍ଜି ଲଗେଇଲୁ ଖାଇଲୁ ପିଇଲୁ।
ହଁ ଆଉ କାକୁଡି ଫାକୁଡି?
କାକୁଡି ମଞ୍ଜି ଲଗାଉଛୁ ଏ ରା ସବୁ ଲଗଉଛୁ ନା।
ଉଁ ହୁଁ। ଆଉ ତାହେଲେ ଆଉ ପରିବା କିଣିବାକୁ ପଡିନଥିବ ଆଉ।
ହଁ ପରିବା ଏ କଣ ଯେତେବେଳୁ ଭଲ ଉଠିଲା ଗଛ ଖାଇଲୁ ନହେଲେ ଆଉ।
ହୁଁ, ଯେତେବେଳେ ଯାହା ହେଲା ଆଉ।
ହୁଁ।
କଣ? ଆଉ କଣ କୁହ?
ଆଉକିଛି ନାଇଁ।
ଆଉ କଣ କିଛି ନାଇଁ? ଯାହ ହେଲେ ବି କହିବ ନା ଆଉ। ଯାହା କହିବାର ଅଛି କୁହ?
ଆଉ କିଛି ନାଇ।
ହ ଆଉ କଣ କିଛି ନାଇଁ? ରହିଯା।
ହାଲୋ ହାଲୋ।
ଆଉ କଣ କିଛି ନାହିଁ ଆଉ ରଜ ଗଲା।
ହୁଁ ନତ ଗଲା।
ରଜରେ କଣ କେମିତି କଣ ହେଲା କୁହ ଟିକେ।
ରଦରେ ନାଇଁ ରଦ ଭଲା କଲୁ ଦୋଳି ଫୋଳି ଖେଳିଲୁ। କଲୁ ଆ ଆଉ ନା ନାଇଟ୍ ମ୍ୟାଚ୍ ହେଲା ଭଲ ହେଲା ଆଉ। ଭୋଜି ଭାତ କଲୁ ଖାଇ କି ପିଇଲୁ।
ନାଇଟ୍ ମ୍ୟାଚ ହେଇଥିଲା ବି।
ହଁ।
ହୁଁ ହୁଁ ନାଇଟ୍ ମ୍ୟାଚ୍ କଣ ରାତିରେ ଯୋ କ୍ରିକେଟେ। ଓହୋ! ଆଉ କଣ ତାହେଲେ ଆଉ କଣ କଣ ହେଇଚି।
ଆଉ ପିଠାପଣା ହେଲା ଘର୍ ନିଜ ଘରେ ଘରେ ଆଉ। ସେଇଠୁ ଗଲୁ ଭୋ ଚିକେନ୍ ହେଲା ଆଉ ଖାଇକି ଗଲୁ ଆଉ କଣ ହବ।
ଆଉ କଣ।
ଆଉ ଭୋଜି ଭା ହଁ।
ସେତିକି ତ ଦକାରେ ଆଉ କଣ ନୁଁ। ଆ ରଥଯାତ୍ରା ଆଇଲାଣି ଆ ରଥ ରଥ ଟାଣିବା।
ହଁ।
ଓ ମୁଁ ଗାଁ କୁ ଯାଏ।
ହୁଁ।
ହୁଁ, ଆଉ ତାହେଲେ।
ଆଉ କିଛ୍
ଆଉ କଣ କିଛିନୁଏଁ ଆଉ ଅଛ୍ ଆଉ କୋଉଠ କଣ। କଣ କରୁଥିଲ ଯୋଉ କମ୍ପାନୀରେ।
କମ୍ପାନୀର ସହିତ ଗ୍ରାଇଡିଙ୍ଗ କରିଥିଲି ଆଉ ଧରିକି ଆଉ।
ଆଉ ସେଇଟା ଦିନ ଆମ ମୋର ଇଣ୍ଟର୍ ଭିଉ ନେଇଥିଲେ ଯେ କଇଲି ସବୁ ଆଉ ସେଇଟା ଦିନ ହଉ ତାହେଲେ ଗ୍ରାଇଣ୍ଡର ରଖିଦେତତେ ଆଉ। ମାସକୁତର। ହଁ ପ୍ଲସ ଟୁ ସରିଲାଣି ନା। ତାପରେ ଭାବଚି ଆ ହଁ ପଇସା ଦେଲେ ଆଇଟି ଆଇ କର୍ସ ଗୋଟେ କରିଦେବି ଆଉ।
ହୁଁ। ହଁ ହୁଁ ଭଲ ଆଇଟି ଆଇଟା କରିଦେଲେ।
ହୁଁ।
ନା ଡିପ୍ଲୋମା କରିବୁ।
ଆଇଟି ଆଇ।
ଆଇଟିଆଇ କୋଉ ଲାଇନ୍ ଇ ଇ ମେକାନିକାଲ୍।
ହଁ।
ଉଁ ହୁଁ। ଭଲ ମେକାନିକାଲ ମୁଁ ତ ଡି ପ୍ଲମା କର୍ଚି ଇଲେଟ୍ରିକାଲ ରେ କରିଚି ଆଉ।
ହୁଁ। ମୁଁ କହୁଛି ତାକୁ ନେଇ ଟିକେ ମତେ ଲାଇନ କାମରେ ନଉନତେ ଟିକେ ଆଉ।
ଲାଇନ୍ କମରେ ଯିବୁ?
ହଁ ଯିବି ଯେ ତା କହୁଛି ମତେ ନେ ସାଙ୍ଗେରେ ମୁଁ ଟିକେ ଦେଖା ଦୁଖି କରିକି ଧରା ଧୁରି କରିବି। କି କଣ କରିବ ମତେ ଟିକେ ସାହାଯ୍ୟ ଟିକେ ହେଲ୍ପର୍ ଅନୁସାରେ ନେ ଟିକେ ନହେଲେ। ଏ ଟଙ୍କା କଣ ସେଇ ଶହେ ଦୁଇଶହ ଦେବୁ କଣ ନେବୁ ଟିକେ ସେଇ ତଁ କ କହୁଛି ସେୟା କିତୁ ମନା କ
ଆଁ ତମ ମେକାନିକାଲ୍ ଲାଇନ୍ ରେ ଯିବୁ ମୁଁ ଇଲେକ୍ଟ୍ରିକାଲ୍ ଶିଖିକି ଲାଭ କଁ?
ଆ ଯାହାହେଲେ ଟିକେ ଯାଉଥିବି ତ ପଇସା ତ ସର୍ଟ୍ ଅଛି ସେଇଥୁରୁ କୋହୁଚି।
ଓହୋ।
ଯାଉଥିବି ତାପରେ ମୁଁ ହେଲା ତ ଟି ଯିବିନି ହିଆଡ଼େ ମୋର।
ହଁ ହଉ ତାହେଲେ ଯିବୁ ଆଉ ତ କହିବିଁ ତ ଯାଇନି ଏଇନା କୁଆଡେ।
ସେଇଆ ଆଉ ଏପଟେ ତ ପିଜା ବାପା ଡାକୁଛନ୍ତି ଆ ଜିଆ କାଲି ଏ ହେଦିନ ପହଦିନ ତ ରାତିରେ ଯାଉଥିଲି। ସେ ସାଙ୍ଗ ଯାଉଥିଲି ଡାକିଲେ ରଖିଲେ ତୁ ଯିବୁ ଯଦି କହ ମୁଁ ସାଙ୍ଗରେ ନେବି।
ଆଉ ମୁଁ ତତେ ତ କୋହୁଥିଲି ତାଙ୍କୁ ତାଙ୍କ ସାଙ୍ଗେ ଯାାଉନୁ ତୁ କଣ ହଁ ଟେଣ୍ଟ୍ ଯାଇଁକି ବାନ୍ଧୁଚୁ
କ ଲାଇଟ୍ ଫାଇଟ୍ ଦ‌ ଦେଇ ଦୁଇ ଦଶଟି। ଏନା କଦେବୁ ଆଜି କାଲି ଆଜି ଯଦି ଯାଇଥାନ୍ତୁ। ହେଠି ଟା ହଜରେ କିି ହଜ ଆଣିଥା ନା ନାଇଁ ଯାହାର୍ ଟେଣ୍ଡ୍ ବାଡା ହେଲା।
ହଁ ହଁ ହଁ ତୁ ତ ଖାଲି ଇଏ
ଖାଲିତ କଲେ ଫୋନ୍ ଚଲେଇଲୁ ବୁଲିଲୁ ଇଏ ଚାଲୁ ଆନା
ବୁଲିଲୁ ଖାଲି ଆ ଖାଲି ତ ତ କଣ ସେ କୋହୁଚନ୍ତି ଟେଣ୍ଟ୍ ବାନ୍ଧିବାକୁ ଯାହା ଟିକେ ଟେକା ଉଠା କରିବି। ଆ ହଁ ତ ଗଲୁନୁ?
ତା ନ‌ ବଲ ନୋବୁ।
ଏ ଚାରିଶହ ପାଂଶ ଟଙ୍କା ନାଖେ ଦେବି।
ହୁଁ।
ଆଉ ଘରେ କଁ ଗେନ୍ଧା ଟା ଅଛି ଯେ ଗେନ୍ଧା ଟେ କରିବୁ। ହଁ କଁ କୋହୁଚୁ?
ହୁଁ ଦେଖଆ କିଏ ମତେ ଆଉ।
କହିଚୁ।
ହଁ କହିଚି ହଁ ମାରିଚି।
ହଁ ମାାରିଚୁ ଆଉ ମୁଁ କୋହୁଥିଲି କି ମନା କଥୁଲୁ।
ନାଁ ତୁ ଏଇଆ କୋହୁଥୁବୁ ଥଟାରେ କିନି ସାଇଜି
ଭାକ୍ ମି ଥଟାରେ ମୁଁ ତୋତେ କୋହୁଥିଲି ଯିବୁ ବୋଲି।
ସେଏବି କଇଲା ଛତା ଛତା କହିଲା ଆ ମୁଁ କଁ କରିବି ଏଥିରେ? ର ହୋଉ ତା ଯିବା ଆଉ ଯାଉଥିବି ଇଆଡେ ଇଆଡେ ପଇସା ଯେତିିକି ହେଲାଲା କୁମ୍ପାଳ ହାଇ ଗଳତି ଦେ ଦେଖିବି ଗୋଟେ ଆଉ କଁ କରିବା ଆଉ।
ହଁ ଗୋଟେ ବିଜ୍ନେସ୍ ବିଜ୍ନେସ୍ ଟେ କରିବୁ ଆଉ।
ବିଜନେସ୍ ଆମରି ଇଏ ଅଛି।
ଆଉ ବୟସ ନାଇଁ, ବୁଢା ହେଲୁଣୁ, ବୁଢା ହେଇଗଲୁଣି।
ଆଁ।
ନୁଁ କି।
ହଁ ବଢିଆ ନୁ ନୁଇ
ହୁଁ ବୁଢା ହେଇଗଲୁଣି?
ହୁଁ ଆମ ପା ଆଉ ଦି ବର୍ଷ ଗଲା ଆମେ ବାହା ହେଇକି ଛୁଆ ଜନ୍ମ କରିବୁ ନା ନାଇଁ ଯାହେଲେ।
ଆଉ।
ଆଉ
ତା ମୁଁ ଏତେ ଏତେ ଆଡ଼େ ପଳେଇଲଣି?
ଆ ଆଁ ଆ ଆମର ଗା ଇଏ ବର୍ଷ ଅଛି ଯେ ଏମେକେ ନାଚିବୁ କିୁଦିବୁ କି କଁ କରିବୁ।
ଉଁ ହୁଁ ଉଁ ହୁଁ ଆରେ
କରିବା କାମା ହରାକଲେନା ଘରଟା ବାଗେଇବି ଲାଟ୍ରିନ୍ ଘରଟା ବାଗେଇବି ଅଁ ମୋ ରୁମ୍ ଟା ଏକୁଟିଆ ବାଗେଇବିମୁଁ।
ତାହାଲେ ଚେନାଇ ଆଡ଼େ ପଳଉନୁ।
ହେଁ ନା ସେତ ସନ୍ତଦାଦାଙ୍କୁ କହିଲିଯେ ସନ୍ତଦାଦା ସଳା ସେତ ନେଲେନି ଆଉ ନେଇ ହଁ ମାରିଥିଲେ ନେବେ ବୋଲି।
ହଁ।
ତାପରେ କାହିଁକତ ପଳେଇଲେ ସିଏ ମୁଁ କହିଲେ ସିଏ ଆସନ୍ତୁ ନହେଲେ ନେ ନେଇକି ଯିବେ ଲାଗୁଚି ମତେ।
ହଁ ହଉ ହଉ ମୁଁ ତୋତେ ପରେ ଫୋନ୍ କରୁଚି ଆ?
ହଁ।
ହଉ।